ହାଲୋ।
ହାଲୋ।
ହଁ କଣ କରୁଛ?
ଏଠି ବସିଛି ଆଉ।
ହୁଁ ହୁଁ ଖାଇସାରିଲଣି।
ଆଉ ତମେ କଣ କରୁଛ?
ମୁଁ ଏଇଠି ବଇଚି ପା।
ହଉ ସକାଳେ କଣ ଖାଇବା ହେଇଥିଲା।
ଚକୁଳି ଆଉ ମୁଗ ଚଟଣି ମୁଗ ବାଦାମ ନଡିଆ ସବୁ ପଡିକି ଚଟ ହୁଁ ତମେ କଣ ଖାଇଲ?
ମୁଁ ଖାଇଥିଲି ରୁଟି ଆଉ ଭଜା।
ହୁଁ ହୁଁ ବଢିଆ ଆଉ।
ଆଉ ଆଜିର ପ୍ଲାନ କଣ ଅଛି ତୁମର।
ଆଜି ତ କିଛି ପ୍ଲାନ୍ ନାହିଁ।
କଣ?
ମୁଁ କହିଲି ଖାଲି ଖାଲି ତାହେଲେ ଆଜି।
ହଁ।
ହୁଁ। ଆଉ ଆଜି ଚିକେନ କରିବ ନା ସାଧା।
ଆଜି ମଙ୍ଗଳବାର ଆଜି ଚିକେନ ହବ ବା।
ଚିକେନ ଆଜି କରିବ।
ନା ନା ଆଜି ଟିକେ ଚିଙ୍ଗୁଡି ତରକାରୀ କରିବି ଭାବୁଛି। ଚିଙ୍ଗୁଡି ତରକାରି ତମକୁ ଆସେ।
ଆ ହାଲୋ। ମୁଁ କହିଲି ତମକୁ ରୋଷେଇ ଆସେନି କି ଚିଙ୍ଗୁଡି ତରକାରି?
ନା ଆସେନି ତମେ ଟିକେ କହୁନ କେମିତି ହବ?
ଫାର୍ଷ୍ଟ ଚିଙ୍ଗୁଡିକୁ ବାଛିକି ଭାଜିଦବ।
ତାପରେ ସେଥିରେ ଲୁଣ ହଳଦି ପ କେଇଦବ
ଓକେ ତାପରେ
ହ କଡ ଜି ହେଲା।
ହଁ।
ଶୁବୁନି।
ମୁଁ କଇ ଦେ
ଶୁବୁନି।
ଚିଙ୍ଗୁଡ଼ି ନା ସେଥି ଆଳୁ ହବ।
ଆଳୁ ବି ଆଡ ହବ।
ହଁ ସେଟା ତାପରେ ଚିଙ୍ଗୁଡି ଭା ତୁମେ ଆଳୁ ଭାଜିବ କି ଖାଲି ସେମିତି ପକେଇଲେ ବି ଚଳିବ। ବାକି ଆଳୁ ଟା ଭାଜିଥିଲେ ଟିକେ ବେ
ହଁ ଆଳୁ ଟା ଭଜା ହବ ତାପରେ?
ତାପ ଆଳୁଟା ଟିକେ ଅଳ୍ପ ତେଲ ପକେଇ ଭାଜି ଦବ ଭାଜିସାରିଲା ପରେ ତମେ ମ ସଲା ତିଆରି କରୁଥିବ ପିଆଜ ପିଆଜ କଟା ପିଆଜ ନବ। ଆଉ ହେଲା ଅଦା ରସୁଣ ପେଷ୍ଟ। ଫାଷ୍ଟ ପିଆଜ କୁ ତେଲରେ ଭାଜି ଦେବ ପିଆଜ ପିଆଜ ଟା ଭାଜି ହେଇସାରିଲା ପରେ ଅଦା ରସୁଣ ପେଷ୍ଟ ଆଡ କରିଦବ ସେଥିରେ ଅ ଯେତିକି ଗୁଣ୍ଡ ମସଲା ଅଛି ଗରମ ମସଲା ଧଣିଆ ତାପରେ ସେଥିରେ ଆଡ କରିଦବ। ଆଉ ଯୋଉ ଭାଜିଥିବ ଆଳୁ ତ ସେଟା କୁ ଏଟା ଭ ପରେ ସେତେବେଳେ ପାଣି ଦେଇଦିବ ଯଦି ଗରମ ପାଣି ଦେ ତ ଗରମ ପାଣି ରଖିଦ ଭଲ ଟେଷ୍ଟ ଆସିବ ତ ଗରମ ପାଣି ଦେଇଦ
କଣ?
ନେଟୱାର୍କ ତୁମର ଆସନି ନେଟୱାର୍କ ଜାଗାରେ ଆସି କଲ୍ କର।
ତାପରେ
ନେଟୱର୍କ ଯାଗାରେ ଆସିି କଥା କୁହ।
ଓକେ।
ଆ ତମ ନେଟୱାର୍କ ଜାଗାରେ ଆସି କଥା କୁହ କଥା
ତାପରେ ଲାଷ୍ଟ କୁ ଧଣିଆ ପତ୍ର ଆଉ ଗରମ ମସଲା କି ଡା ଗୁଣ୍ଡ ପକେଇକି ବଳେଇକି ଖାଇଦବ।
ହ ହୋଉ।
ଆଉ ହବା ଶିଖିଲି। ତୁମର ନେଟୱାର୍କ ଆସୁନି ନେଟୱାର୍କ ପାଖକୁ ଟିକେ ଯାଅ ହ୍ୟାଲୋ।
ହ୍ୟାଲୋ।
ଶୁଭୁଛି ମୋ କଥା?
ତମର ନେଟୱାର୍କ ଟିକେ ନାହିଁ ଟିକେ ସାଇଟ୍ ହୋଉନ କୋଉଠି? କୁହ। ହ୍ୟାଲୋ।
ହ୍ୟାଲୋ ଏବେ ମୋ କଥା ତୁମକୁ ଶୁଭିଲା ତ?
ହଁ ଶୁଭିଲା।
ହଁ ଏବେ କୁହନ୍ତୁ।
ତାହେଲେ ଏମିତି ଚିଙ୍ଗୁଡ଼ି ତରକାରି ହବ ମୁଁ ଆଜି ସେମିତି କରିବି ଆଉ।
ହଁ ଠିକ୍ ଅଛି କରିକି ମତେ ଫଟୋ ଟା ସେଣ୍ଡ କରିବ।
ହଁ ଆଉ ତମେ କଣ ଖାଇଛ ସକାଳୁ?
ଖଠଳୁ ରୁଟି ଭଜା ବା ତମର କଣ ମନେ ରହୁନି କି?
ତମେ କରିଥିଲ ନା କିଏ କରିଥିଲା?
ନା ନା ମୁଁ କରିନଥିଲି।
ଓହୋ ଆଉ ଗରମ କେମିତି ତମ ଆଡେ?
ହଁ ଅଧିକ ହୋଉଚି।
କାଲି ବର୍ଷା ହଉନଥିଲା କି?
ହଁ କାଲି ରାତିରେ ଟିକେ ଝିପ୍ ଝିପ୍ ହେଇଛି ବେଶୀ ହେଇନି ବାକି ଝିପ୍ ଝିପ୍ ହେଇଛି।
ହୁଁ ହୁଁ ଆଉ ଆଉ ଗୋଟେ କଣ ପ୍ରୋଟିନ୍ ବାଲା ଖାଇବା କହିଲ ଯୋଉଥିରେ ଅଧିକ ଭିଟାମିନ୍ ଥିବ।
ପ୍ରୋଟିନ୍ ପ୍ରୋଟିନ୍। ଅ ଅଣ୍ଡା ଅଣ୍ଡା ନଲେ ସୋୟାଚଙ୍କ କରେ।
ହୁଁ ନା ଭିଟାମିନ୍ ଯୋଉ ସେମାନେ ଶାଗ।
ଓହୋ ସେମିତି ଭିଟାମିନ୍ ଖାଇବା।
ହଁ। ହ
ଏମିତି ଗୁଟା ଆଣି ଖାଇବା କଣ ଅଛି।
ଶାଗ ତରକାରୀ ଗୋଟେ କଣ କହୁନ ମୁଁ ଶୁଣେ।
ଶାଗ ତରକାରୀ। ଶାଗ ତରକାରୀ ମାନେ ପରିବା ପଡିକି ତ ନା କଣ? ଆଳୁ, ବାଇଗଣ ହଁ ଆଉ କଣ ସେଥିରେ ପଡେ?
ହଁ।
ଆଳୁ, ବାଇଗଣ, ମୁଗ ପଡିକିରି ଶାଗ ଗୁଡ଼ା ଯୋଉ ହୁଏ ତ? ସେ ଯୋଉ କଣ ଶାଗ କଣ କୋଷଳା ଶାଗ।
ହଁ। କୋଶଳା ଶାଗ ହୋଉ ଯୋଉ ଶାଗ ହୋଉ।
ହୁଁ। ଆଳୁ, ବାଇଗଣ ଫାଷ୍ଟ ଟିକ୍ ଟିକ୍ ଛୋଟ ଛୋଟ ମାନେ ମାନେ ଭଜା ଯୋଉ ସେଟା ପୁରା ମାନେ ଯେମିତି ପକୁଡି ଛଣା ହୁଏନି କି ସେଇ ଟାଇପ୍ ର ଅଳୁ ଟା କଟା ହବ। ବାଇଗଣଟା ବି ସେଇ ସାଇଜ୍ ର ତାଠୁ ଟିକେ ବଡ ଟିକେ କଟା ହବ। ସେଟାକୁ ହଁ, ଫାଷ୍ଟ୍ ଯୋଉ ହେଲା, ଆଳୁ, ବାଇଗଣ କୁ ଭାଜିଦବ ଭଲସେ, ସେଥିରେ କିଛି ପାଣି ଦେଇ ଦେଇକି କି ମୁଗ ଡାଲି ପକେଇ ଦବ
ମୁଗ, ପରିବା, ପରିବା ଟା ସିଝି ଗଲା ପରେ ମାନେ ଏଟି ମୂଳା ସିଜିଗଲା ପରେ ସେଥେରେ ରଖିଥିବା ଶାଗକୁ ଧୋଇକିରି, ସେଥିରେ ପକେଇକି ଲୁଣ, ହଳଦୀ ପ। ପକେଇକିରି ଗୋଳେଇଦବ, ତାପରେ ଗୋଟେ ତଡ୍ କା ଟା ମାରିଦବ।
ତଡ୍ କାରେ ଥିବ ତେଲ ଓ ଫୁଟଣ, ଲଙ୍କା ଆଉ ଆଉ ଟିକେ ହେଙ୍ଗୁ ମାରିଦବ, ତ ହେଇଯିବ ଶାଗ ତରକାରୀ।
ଓହୋ, ପୁରା ଟେଷ୍ଟି ଲାଗିବ ତାହେଲେ?
ହୁଁ, ପୁରା ଟେଷ୍ଟି।
ହୁଁ।
ତମୁକୁ କଣ ରୋଷେଇ ଆସେ?
ମତେ ସେମ୍ ତି, ଟିକେ ଟିକେ ସବୁ ଆସେ।
ହୁଁ। ସବୁରୁ ଟିକେ ଟିକେ ଆସେ, ମାଛ ତରକାରୀ ଆସେ?
ନା ନା ମାଛ ତରକାରୀ ବହୁତ୍ କଷ୍ଟ।
ଆଉ ଚିକେନ୍ ତରକାରୀ ଆସେ?
ଚିକେନ୍ ତରକାରୀ ଆସେ।
କେମ୍ ତି ହୁଏ?
ଚିକେନ୍ ତରକାରୀ କଣ? ଚିକେନ୍ ଖାଲି ପିଆଜ କଟା ହେଇକି, ଟମାଟୋ କଟା ହବ, ଲୁଣ୍ ହଳଦୀ, ମସଲା, ଲଙ୍କାଗୁଣ୍ଡ, ଚିକେନ ମସଲା, ସବୁ ପଡିକି କଷା ହବ ତାପରେ ଚି ଚିକେନ୍ ପଡିକି ଘଣ୍ଟା ହବ ଆଉ।
ହେଇଗଲା ଆଉ।
ହଁ।
ଅ ହ।
ପୁଅ ମାନଙ୍କ ରୋଷେଇ ସେମ୍ ତି। ସେଇଥିରେ ତ ସୁଆଦ ଆଉ। ହଉ।
କେତେ ଜଣ କହିଛନ୍ତି ସ୍ୱାଦ ତମ ରୋଷେଇରେ ନା? ତମେ ମନୁ
ହଁ, ଆମର ଯେତବେଳେ ପୁଅ ପିଲା ସବୁ ଭୋଜି କରୁ, ମୁଁ ବା ରୋଷେଇ କରେ।
ଅହ, ତମେ ରୋଷେଇଆ ହିସାବରେ ଯାଅ ତାହଲେ?
ହଁ।
ହୁଁ, ତାହାଲେ ତମେ ଭୋଜିରେ ପଇସା ଦଉନଥିବ ଆଉ?
ନା, ଭୋଜିର ପଇସା ଦିଏନି ଆଉ। ହଉ ଆଜି ତମର ପ୍ଲାନ କଣ, ଆଜି ତ କେତ୍ ଆଜି କେତେ ପାଞ୍ଚଟାରେ ଉଠିଚ?
ସାଢେ୍ ଚାରିଟାରୁ ଉଠିଚି।
ହଁ, ସାଢେ ଚାରିରୁ ଉଠିକି, ପଢାପଢି ସାରିକି, ଏବେ ରେଷ୍ଟ୍ ନଉଚ?
ହଁ, ଏ ସାଢେଚାଟାରୁ, ଚାରି ଘଣ୍ଟା ହେଇଗଲା ତ, ଆଉ ଦି ଘଣ୍ଟା
ଫୁଣି କେତେବେଳେ ପଢିବ?
ନା ଆଜିର ଟାକ୍ସ ଫୁଲଫିଲ୍ ହେଇଚି, ଆଉ ଦି ଘଣ୍ଟା ବାକି ଅଛି।
ହୁଁ ହୁଁ।
ଚାରି ଗଣ୍ଟେ ହେଇଗଲାଣି।
ଆଉ ଦି ଘଣ୍ଟା ପୁଣି ସନ୍ଧ୍ୟାରେ ପଡିବନି ରାତିରେ।
ଭାବୁଚି ହଁ ସନ୍ଧ୍ୟାରେ ପରଦବେ
ହୁ ହୁଁ ବଢିଆ ଆଉ।
ହୁଁ ଆଉ ତୁମ ପଢ଼ାପଢ଼ି?
ନା ଆମର ପଢାପଢି ଚାଲୁନି।
ଆଉ କଣ ଚାଲିଚି?
କିଛି ନାହିଁ ଏମ୍ତି ଘରେ ବସିଚି।
ଆଉ ତମେ କ୍ରିକେଟ୍ କୁଆଡେ ବହୁତ୍ ଭଲ ଖେଳ?
ହଁ ବା କ୍ରିକେଟ୍ ଖେଳେ।
ତୁମର ଫେବରାଟ୍ କ୍ରିକେଟର କିଏ?
ଫେଭରାଇଟ୍ କ୍ରିକେଟର ହଉଚି ଏମ ଏସ୍ ଧୋନି।
ଏମ୍ ଏସ୍ ଫୁଲ ଫରମ୍ ଫୁଲ୍ ନେମ୍ କଣ?
ମହେନ୍ଦ୍ର ସିଂହ ଧୋନି।
ହଁ ତ ବିଗ୍‌ ଫ୍ୟାନ୍।
ହଁ ବା ହଉ ଆଜି ତ ସମୟ ହେଇଯାଇଛି ପୁଣି ନେଷ୍ଟ କଲରେ କଥା ହବା।
ହଉ ଠିକ୍